ହଁ ହଁ ଭଲ ଅଛି ତୁମେ
ହଁ ଭଲ ଅଛି
ଖାଇବା ସରିଲାଣି
ହଁ ଏବେ ପହଂଚି ଖାଇସାରିଲୁ
ହଁ ହଁ ଖାଇକି ଆସିଲିବା
ଓ ହ
ସବୁ
ହଁ ଭଲ ଖାଇସାରିଲେଣି ସବୁ
ଆଉ ଦିନରେ କଣ ଖାଇଥିଲ?
ଦିନେରେ ମୁଁ ନଥିଲି ଘରେ ଖାଇନି କିଛି।
ବାହାରେ
ହଁ ମାନେ ଖାଇନି କିଛି
ଦେହ ଖରାପ ଥିଲା କି?
ନା ଯେ ଆଉ ଦେହତ ହାଇ ବିପି ଅଛି।
ଓ ହୋ
ଏ ଯେଉ ସେ ଭିଡ଼ିଓ କରୁଥିଲେ ଯେ ଆଉ ବାହାରିଥିଲି ସକାଳୁ ପୁରା।
ଓ ହୋ। ଘରେସବୁ ଖାଇସାରିଲେଣି?
ହଁ ମୁଁ ଲାଷ୍ଟଥିଲି ଖାଇକି ଏବେ ଆଉ।
ହଁ ହଁ। ହଁ।
ନା ଆପଣଙ୍କ ଘରେ?
କୋଉଠି କୋଉ ସାଇଡ ଯାଇଥିଲ?
ସେ ନଦୀପଟେ।
ଓ ହୋ।
ନଦୀ ପଟେ। ତାପରେ ସଞ୍ଜ ବେଳକୁ ସେମାନେ ପଳେଇ ଆସିଲା ମୁଁ କହିଲି ରହିଥା ଘରେ ଦେଇକିନା ଯିବା ଯେ ତାପରେ ସେ କହିଲେ ନାଇଁ ନାଇଁ ସରି ଥିଲା ନେଇକିନି ଆସିଲ ଭାରି ଆଉ।
ଓ ହୋ। ଏକ୍ସାମ୍ ରେଜଲ୍ଟ ବାହାରତଲାଣି ଏବେ କନ୍ ପଢ଼ାପଢ଼ି କେତ୍ ପୁଣି କଣ କରିବ?
ଏବେ ସଫ୍ଟୱୋର ଇଞ୍ଜିନିୟର କରିବି ହେବି।
କୋଉଠି ଭୁବନେଶ୍ୱର୍ ନା ଏଠି?
ଆଜ୍ଞା ଭୁବନେଶ୍ୱର ଏଠି ନାହିଁ କଲେଜ୍ ଯା ଅଛି ଢେଙ୍କାନାଳ ରେ।
ହୁଁ। ମାନେ ଭିଡିଓ ମାନେ ତମ ଭିଡିଓ ନା କା ଭିଡ଼ିଓ ଆମେ
ହଁ। ଆମ ଭିଡ଼ିଓରେ ତାପରେ ମୁଁ ଗୋଟେ ଭୂତ ହେଲେ ମୁଁ ଟେ ସୁଟ୍ କରୁଚି।
ଅ ହ।
ସେଥିପାଇ ଆଉ ମୁଁ ପର୍ସନାଲ୍ ରେ ଭିଡ଼ିଓ ବନାଏ ମୋଟିଭେସନ୍ ଭିଡ଼ିଓ ଏମତି ମାନେ ନର୍ମାଲ୍ ସାଆରୀ ଫାଏରି।
ଗୁଡ୍ କଣ୍ଟିନ୍ୟୁ।
ଯାଉନି ଭିଉ ଯାଉନି କି ଫଲୋର୍ସ ବଢ଼ୁନାହାଁନ୍ତି।
ନା ନା କଣ୍ଟିନ୍ୟୁ କର କର୍ମର ଫଳ ମିଠା ହେଇଥାଏ।
ଆପଣ କେମିତି କଣ କରିକି ଆକାଉଣ୍ଟାଣ୍ଟ ହେଲେ ଯେ।
ହୁଁ ହୁଁ ହୁଁ ଉଁ।
କୁହନ୍ତୁ ଟିକେ ହେବି ପଇସ ଚନା ସେତରେ।
ହଁ ସେଇ ଟାଇପ୍ ତ ଅ ଏମିତି ନୁହଁ କି ଖାଲି କମର୍ସ୍ ଏହ ମା ଆଉ କୁଆଡେ ବୁଲା ବୁଲି ହେଇଛି। ନା ବୁଲାବୁଲି ହେଇନି ଏପ୍
ଓ ନାହିଁ। କଣ।
ମୁଁ କହିଲି ଏପର୍ଯ୍ୟନ୍ତ ବାହାରେ କୋଉଠି ଟ୍ରିପ ଗଲ ଯାଇଛ ଇଣ୍ଡିଆ ବାହାରେ ନା କେବେ ଯାଇନ କୁଆଡେ।
ନା ନା ସେଇଟା ଭାଗ୍ୟରେ ନାହିଁ।
କି ଭାଗ୍ୟ କରିବାକୁ ହବ। ନାହିଁ କଣ ଏଇଠୁ ତ ହାର ମାନିଗଲେ କଣ ହବ। ସବୁବେଳେ ନିଜର ସ୍ୱପ୍ନ ବଡ ରଖ। କ
ଆଞା।
ଆଜି ନହେଲେ ଆ ତମେ ତ ଏବେ କହୁଛ ମୋର ଭିଉଜ୍ ଯାଉନି। ତମେ କଣ ଭିଡ଼ ଡିଓ କରିବା ଛାଡି ଦେଇେଇଛ କି ଛାଡିନ ନା ତମେ ଜାଣି ଅଜି ନ ହେଲେ କାଲି ତମର ଭିୟୁଜ ଯିବ। ତ
ସ୍ୱପ୍ନ ବଡ଼ କଲେ କଣ ହେବ। ଘର ଲୋକ ତ ଚାକିରିୀ କରିକି ସବୁ ଚାପି ଦେଉଛନ୍ତି ଆଉ।
ହଉ ଏଟା ସାଇଡ ରେ କର। ଆଗେ ଚାକିରି କରିଦିଅ ଚାକିରି କରିସାରିଲା ପ ତାପରେ ନିଜ ଏମ ପୂରଣ କରିବ। ଆଗ ଘର ଲୋକ ତ ଘର ଛୋଟରୁୁ ବଡ କରିଛନ୍ତି ନା ତାଙ୍କର ଆଗେ ଏମ ଟା ପୂରଣ କରିଦିଅ। ତାପରେ ତମର କରିବ ଦୁନିଆକୁ ଆଣିଛନ୍ତି ନା ସିଏ।
ଆଜ୍ଞା।
ତାଙ୍କର ବି କିଛି ଆଶା ଅଛି। ତମକୁୁ ଏଇଆ କରିବ କି ସେଇୟା କରିବ। କଣ ଖାଇଲ।
ଖାଇଲି ଭାତ ଚିକେନ୍ ଆଉ।
ଓ ଆଜି ସଣ୍ଡେ।
ଆଜ୍ଞା ଆପଣ କଣ ଖାଇଲେ।
ମୁଁ ଖାଇଲି ଭାତ ପୋଇ ଆଳୁ ମସଲା। ଅଣ୍ଡା ଆମଲେଟ ଆଉ ଏଟା କଣ ଶାଗ ଭଜା ଦହି। ବୁନ୍ଦୀ। ବହୁତ ସାରା ନୁହଁ ଏତିକି ବହୁତ ସା
ଆମ ପାଇଁ ବହୁତ ସାରା ନା ଆଉ।
ଆମ ଘର ଦେଖିନାହାନ୍ତି। ମାସେ ମାନେ ଆମ ଗୋଟେ ଘର ଆମର ଗୋଟେ ଘର ଅ ମାନେ ତିନି ଋତୁଆଙ୍କ ଏଠି ଉପଭୋଗ ଅନୁଭବ କରିପାରିବି। ଉପଭୋଗ ବି କରିପାରିବି ବର୍ଷା ଦିନେ ସତ କଥା ବର୍ଷା ଦିନେ ଶୋଇଥିବେ ଉପରୁ ପାଣି ଖସିବ ଆଉ ଗରମ ତ ଯାହା ସେତିକେ ହଉଛି ଶୀତ ତ ଯାହା ଯେତିକି ହଉଛି ଏଇଆ ଉ ବହୁତ ଅବସ୍ଥା ଖରାପ। ମୁଁ ଘର ଫଟୋ ପଠେଇ ଦେବି ଦିନେ ଦେଖିବେ ଆଉ।
ହଉ ତମେ ସେଇଟା ଦେଖ। ତମେ ଅ କହୁଛ ଚାକିରି ଏବେ କରିବନି ଆଗ ତମ ଆଗେ ଚାକିରି କରିଦିଅ ଘର କରିଦିଅ ମା ବାପାଙ୍କ ସପ୍ନ ଟିକେ ପୂରଣ କରିଦିଅ କରିସାରିଲା ପରେ ଘର କରିଦବ ନିଜେ ଖୁସି ତମେ ଯାହା ଆଣିବ ସିଏ ଖୁସି ତମେ ଖୁସି ସବୁ ଖୁସି ତମେ ଏମ ଟା ବି ପୂରଣ କ ତମ ଏମ ଟା ତମ କଳା କିଏ ତମର ଛଡେଇ ନବ କେବେ ତମର କିଏ ଛଡି ନବ
ଆଜ୍ଞା।
ସେମାନଙ୍କର ବି କିଛି ଅଧିକାର ଅଛି ନା ନିଜ ମାନେ ଆଶା ଅଛି ମୋ ଛୁଆ ଟା ଏମତି କରିବ କି ସେମତି କରିବ ଏତେ ବାଟ ପଢେଇଲେଣି ପ୍ଲସ ଟୁ ପଢେଇବା ଟା କଣ କମ କଷ୍ଟ କି?
ଯେଉଁ ହାଲେ ପଢ଼େଇନ୍ତି ସୁନା ବିକି କି ଦେଇଛି
ଉଁ?
ମାମା ତା ସୁନା ବିକିକି ବଢେଇଛି।
ବାସ୍। ସେ ସୁନା ଟା କୋଉ ଟାଇପ ର ଦିଟା ବୁ ଲକି ଆସିବ ସେଟା ତମ ମାଇଣ୍ଡରେ ରଖ।
ଆଜ୍ଞା।
ସୁନା ଟା କରିବା ଟା ବହୁତ କଷ୍ଟ ବିକବା ଟା ତ ସହଜ ବିକିକି ତ ମୁ ପାଠ ପଢେଇଛନ୍ତି ତ ସେ ବିକିବାର ମୂଲ୍ୟ ଟା ତ ରଖ। ସେ ସୁନା ତ ପାଇବାନି ନା ଯୋଉ ସୁନା ଟା ବିକ୍ରି ହେଇଛି ସେଇ ସେଇ ପରିକା ତ କିଛି କରିପାରିବା ନା।
ଆଜ୍ଞା। ସେଥିପାଇଁ କହୁଥିଲେି ବିଟେକ୍ କରିବେିନି ଯେ ଆଉ ମାନେ ପ୍ଲସ୍ ଥ୍ରୀ କରିଦେବି ଆମ ଲୋକ ଲୋକାଲ କଲେଜରେ ତେ କେଉଁଠୁ ଆଣିବ ତା ଘରେ କହିଲେ ପଇସା କଥା ତୁ କାଇଁ ବ୍ୟସ୍ତ ହେଉଛୁ ଯାହା ପଢ଼ିବୁ ତୁ ପଢ଼ ଏମିତି ବି ଟେକ୍ କଲେ ଶୀଘ୍ର ବି ଚାକିରି ହେଇଯିବ କହିଲେ ତୁ ତ ପଢ଼ୁଛୁ ପଢ଼ିବୁ ଆଉ ପ୍ଲସ୍ ଥ୍ରୀ କାହିଁ କରିବୁ ପ୍ଲସ୍
ଡାଇରେକ୍ଟ ବିଟେକ୍ କରିଦିଅ ତାପରେ କରିବ ତାପରେ ବିଟେକ୍ କରିଦିଅ ତାପରେ ଭଲ ଜବ ଆସଛି ବିଟୋ କରିଦିଅ ବିଟେକ୍ କଲେ କେତେ ପଡିଯିବ ସମଥିଙ୍ଗ ମୁଁ
ସାତ ଲକ୍ଷ
ସେଇ ଭିତରେ ଗୋଟେ ସାଇଟ କିଛି କରିଦିଅ ତମ ପାଇଁ ବି ଟିକେ
ହ ସାଇଡ଼୍ ବିଜନେସ୍ କରୁଚି
ହଁ କର କିଛି ତ ହେଲ୍ପ ହେଇଯିବ ବାପାଙ୍କର
ହଁ ଏ ଏଡ଼ିଟିଙ୍ଗ ଯୋଗୁଁ ଟିକେ ହେଇଯାଉଛି ମାନେ ନିଜ ଖର୍ଚ୍ଚଟା ନିଜେ ଉଠେଇଦୋଉଚି।
ବାସ୍ ନିଜ କୋଚିଂ ଫୋଚିଂ ତ ଉଠେଇହେଇଯିବ ନା ନିଜର ତ ବହି ଖାତାରେ ତ ପଇସା ଉଠିଯିବ ନା ଏମିତିରେ ତ ବାପା ତ କେବେ କହିବେନି କି ମୋ ପାଖରେ ପଇସା ନାହିଁ ବୋଲି ବାପା ତ ସବୁବେଳେ ଯେତେବେଳେ କହିବେ ବାପା କହିବେ ହଁ ମୋ ପାଖରେ ଅଛି ତୁ କର ବାପାଙ୍କର ହୃଦୟ ବଡ ମାଆଙ୍କର ବି ହୃଦୟ ବଡ
ଆପଣଙ୍କର କେତେ ହେଲାଣି
ମୁଁ ହେ କହିଥିଲି ନ
ପାଖାପାଖି ହେଇଗଲାଣି ହୁଁ ମୁଁ ଆଜି ଦିନ ସାରା କିଛି କରିପାରିଲିନି
ଆଉ।
ଉଁ କରିବା କାଲି
ତୁ ଭାଇ ସାନ ନା ବଡ
ଆଜ୍ଞା।
ଭାଇ ସାନ ନା ବଡ
ନାଇଁ ସାନ
ଓ ହୋ।
ମୁଁ ଆମ ଘର ବଡ଼
ତମ ସାଙ୍ଗ କଣ କହିଲା
ମୋ ସାଙ୍ଗ କହିଲା ତୁ ତୋତେ ବାର ତାରିଖରୁ କରିକି ଦେଲିଣି ତତ୍ ପନ୍ଦରଟା କରିିପାରୁନୁ ମୁଁ କହିଲି କରିବି ଆଉ ଏ ଯେମିତି ହେଇଯାଉଛି ତାର ଦେହ ଖରାପ ସେ କହିଲା ହଉ କର ଶୀଘ୍ର
ହୁଁ।
ସେ ମୋର ଗୋଟେ ସାଙ୍ଗ ଅଛି ଝିଅ ପିଲାଟେ ହେଲେ ଯୋଉଠି ଯେତେବେଳେ ଯାହା ଆମର ଅସୁବିଧା ହବ ସେ ମତେ ସାହାଯ୍ୟ କରିବ।
ଆଁ
ଝିଅ ପିଲାଟା ହେଲେ ବି ମୋର ଯେତେବେଳେ ଯାହା ସାହାଯ୍ୟ ହବ ମାନେ ଅସ୍ ସାହାଯ୍ୟ କରିବ
ଁ ସେ ଝ ଦୁଃଖରେ ଛିଡା ହେଇଛି ତାଙ୍କୁ କି ଯ ଭୁଲିଯିବ ଯ ଦୁଃଖରେ ଛିଡା ହେଇଛନ୍ତି ତାଙ୍କୁ କେବେ ଭୁଲିବନି।
ହଁ ତାଙ୍କୁ ପଇସା କଥା କହିଦିଅ ମୋତେ କହିଲା ଏମିତି ଏମିତି ଅଛି ତ କର ହବ ତାପରେ ଏ ଏଡ଼ିଟିଙ୍ଗ ମୋତେ କଲା ତୁ ତ ବନାଉଛୁ ଭିଡ଼ିଓ ତୁ ଏଡ଼ିଟିଂ କର ତାପରେ ତା କଥା ମାନିକିନି ଏଡ଼ିଟିଙ୍ଗ ଫିଡ଼ିଟିଙ୍ଗ କଲି ତାପରେ ବାହାରୁ ବି ଯେଉଁମାନେ ଦଅନ୍ତି ଏଡ଼ିଟିଙ୍ଗ କରିବାକୁ ତା କରରଚ ସେମିତି ଗୋଟେ ଗୋଟେ ଭିଡ଼ିଓ ହୋଇଇଯାଏ ଦଶ ପନ୍ଦର ହଜାର ହେଇଯାଏ ଗୋଟେ ଗୋଟେ ଭିଡ଼ିଓ ସେମିତି ପାଞ୍ଚଶ ଛଅସ ହେଇଯାଏ।
କିଛି କଥା ନାହିଁ କିଛି ତ ହେଇଯାଉଛି ନା
ଆଜ୍ଞା।
ହଁ ମୁ କରଛି।
ଆଜ୍ଞା ଏବେ କରିବେ ଆପଣ? ନା। କଣ ନା କାଲି କରିବେ, ନା ଏବେ କରିବେ?